ହାଲୋ।
ହଁ କଣ କରୁଛୁ।
ଏଇ ବସିଛି ଆଉ କଣ। କରିବି ରୋଷ ସୋଇଲା ଆସିକି ବସିଛି। ଆଉ ଖାଇସାଇ ଲୁଣି।
ହଁ ଖାଇ ସାରିଲିଣି।
ନା ମୁଁ ଏଇ ବସିଛି। ଖାଇନି ଆଜି।
ଆଉ ଦେହ ପା ଭଲ ଅଛି ନା?
ଆଜ୍ଞା।
ଦେହ ଭଲ ଅଛି ନା।
ଦେହ ଭଲ ଅଛି।
ଥଣ୍ଡା କମିଲା ନା।
ଥଣ୍ଡା କମିଛି କମି ଯାଇଛି ତ ଜଣା ପଡୁନି ଆଜି ବିନ୍ଧା ବିନ୍ଧି କମିଯାଇଛି କାଇଁ କିଛି ହଉନି। ହଁ ତମ ଦେହ ଭଲ ଅଛି ନା?
ହଁ ମୋ ଦେହ ଭଲ ଅଛି। ହା ଲୋ।
ଆଉ ତମ ସେ
ହୁଁ ସମସ୍ତଙ୍କ ଦେହ ଭଲ ଅଛି ଏବେ। ହଁ ହାଲୋ।
କଣ ଖାଇଲ ହଁ।
ଉଁ ଖାଇଥିଲିି। ଖାଇଥିଲି ଉଁ ଇଟଲିି ତରକାରୀ ଖାଇଥିଲି ଏବେ କିଛି ଖାଇନି ଖାଇବୁ ଏଇଖୁଣା ଆମର ରୋଷଇ। ହେଉଛି ରୋଷେଇ ହେଇସାରି ଲେ ଖାଇବୁ।
ଆଉ।
ଉଁ
ତମ ହାଲୋ।
କୁହ?
ଆଉ ତମ ଘରେ ଉଁ ଘରେ ସବୁ ବର୍ଷା ହୋଉଚି ତ ସବୁ ଘରେ ବସଚନ୍ତି।
ଓହୋ।
ଆଉ ତମ ଘରେ ସବୁ କଣ କରୁଚନ୍ତି?
ମମି ରୋଷେଇ କରୁଚନ୍ତି ତିନି ଅପା ସବୁ ସୋଉଦା ସଜାଡୁଚନ୍ତି। ଆଉ ବାପା ତାଙ୍କର ବସଚନ୍ତି କେ କିଏ ଶୁଣିଚନ୍ତି ମାମା ବାହାରେ ବସିଚନ୍ତି। ଆଁ
ଆଉ ହେ ମୋ ସାନ ଝିଅ ଏଇଠି ବସି ଖେଳୁଚି ତାର ତ ଖାଲି ଫାଇଟିଂ ତାପରେ ତିନି ଚାରିଟା ଲେମ୍ବୁ କାଟି ଦେଇଚି। ତାପରେ ତିନ ଚାରଟା ଲେମ୍ବୁ କାଟି ଦେଇଚି କାଟି ଦେଇକି ଥୋଇଚି। ଥଣ୍ଡା ପାଗ ତାର ତ ସହଜରେ ଥଣ୍ଡା ଦେହ। ଲେମ୍ବୁ ପାଣି କରି ପିଇବ।
ଓ ହୋ।
ଭାତ ମାନେ ଖାଇବାରେ ନା ନାଇଁ ଗୁଣ୍ଡେ ଭାତ ଖାଉନି ଆଉ ସବୁବେଳେ ଖାଲି ପଇସା ଦ୍ ଏ ପଇସା ଦେ ମାନେ ଲଗେଇଛି।
ଅହ ସେଇଆ ବି ଥଣ୍ଡା ପାଗରେ ଦେଖିକି ତାକୁ ମନା କର ବେଶୀ ମାନେ ଯେମି ନ ଖାଉ।
ହଁ। ଆଉ ସବୁବେଳେ ଏମିତି ହୋଉଚି ଆଉ କଣ କରିବି।
ଉ ଓହୋ। ଅ
ଆ ଇଏ ଯାଇଥିଲେ କାକୁଡି ତୋଳି ହେଠୁ କାକୁଡି ତୋଳିିକି ବେପାରୀକି ଦେଇକି ଘରକୁ ଆସିଲେ।
ଓହୋ।
ଦେଇକି ଆସିକି ହେଇ ଖାଇଲେ ଖାଇକି ଟିକେ ଶୋଇଚନ୍ତି। ଆଉ ଉଠିବେ ଆମର ବଲ ଦିଟା ଅଛି ତାଙ୍କୁ ପେଇବେ। ମୁଁ ଉଷୁମ୍ ବସେଇଚି।
ଶୋଇନି।
ଆଉ ତମର ସବୁ କଣ କରୁଚନ୍ତି?
ଆମର ସବୁ ଏଇ ବସଚନ୍ତି ସମସ୍ତେ ତଳେ। ମୁଁ ଏଇ ଓପରେ ବସିକି କଥା ହୋଉଚି।
ଆଁ
ତ ଆ ଆମର ଖାଇବା ଆଜି ବନିବ ମି-ମିଲମି ମିକର ତରକାରୀ, ଭାତ। ହାଲୋ ହଁ।
ଆଁ ଆଉ ଆଜି କଣ ରୋଷେ
ଆଜି ମିଲମିକର ତରକାରୀ, ଭାତ ଆଉ ଏମିତି ସବୁ ଆଳୁ ଫାଳୁ ସିଜା ଆଉ ଏ କଣ ସବୁ ଖାଇବାକୁ ହେଇଚି ଆଉ।
ଅହ ଆଉ ତମ ଜର କମିଲା?
ହୁଁ?
ଜର କମିଲା?
ହଁ ଜର କମିଯାଇଚି ଟିକେ।
ଓହୋଃ ଆଁ ଆଉ କଣ ଲଗେଇଛ ସବୁ ତମ ବାଡିରେ?
ବାଡିରେ ସେଇ ସବୁ ଭେଣ୍ଡି, ବାଇଗଣ ଏମିତି ସବୁ ଲଗେଇଛୁ ଆଉ।
ହଁ- ହଁ। ଆଉ ଫଳିଲାଣି ନା ଗଛ? ହ୍ୟାଲୋ।
ହୁଁ।
ଆଉ ମାର୍କେଟରୁ ପରିବା ସବୁ କିଣୁଛନା ନା ସେଇ ବାରିରେ ଯାହା ଲଗେଇଛ ଖାଉଛ?
ହୁଁ।
ଆଉ, ଆଉ କଣ କୁହ?
କରି ମୁଁ ବସିଥିଲି।
ହଁ- ହଁ। ଆଉ ଆଜି ଗାଡି ନେଇକି କେ କେ ଯାଇନାହାନ୍ତି କି ଭଡା?
ନା ଆଜି ବର୍ଷା ପାଗ ମତେ ତ ବହୁତ ଥଣ୍ଡା ସେ ପୁଣି ଛାଡୁନି ଟୋଟାଲି, ସେ ଯାଇନାହାନ୍ତି। ତାଙ୍କୁ ବି ଥଣ୍ଡା।
ଆଉ ତମ ଘର ସମତିଙ୍କ ଦେହପା ଭଲ ଅଛି ନା?
ସମସ୍ତଙ୍କୁ ସେଇ ଟିକେ ଟିକେ ଥଣ୍ଡା ହେଇଚି। ହୁଁ।
ଆଉ କଣ କୁହ?
ଆଉ ଗାଧୁଆ ବେଳ ରୋଷେଇ କଣ ହେଇଛି?
ଗାଧୁଆଳ ରୋଷେଇ ତ ମୁଁ କହିଲି ତରକାରୀ ଭାତ ଏଇଆା ହେଇଛି। ଏତିକି ହେଇଛି ଆଉ। ଆଉ ଡଙ୍କ, ଡଙ୍କ ରାଇତା।
ହଁ- ହଁ।
ହୁଁ।
ଇଏ ଡଙ୍କ ରାଇତା, ଆଉ ସେଆକୁ ଲଗେଇକି ଖାଇଦବ ଭାତ?
ହୁଁଉ-ଉ-ଉ ଆଉ ଏମିତି ଆଳୁ ସିଝା ଟମାଟର ବାଇଗଣ ସବୁ ତେଲରେ ଭ ଯାଇକି ସେମାନେ ପଖାଳ ଖାଇବେ ଥିଲେ ବା ଆମେ ଯିଏ ଗରମ ଖାଇବୁ ବୋଲି ମୁଁ କରିଛି ଆମ ପାଇଁ।
ହଁ- ହଁ।
ହୁଁ।
ଆଉ ଏ ଝିଅ
ହୁଁ।
ହ୍ୟାଲୋ।
ହୁଁ।
ଆଁ ଆଉ
ଆଉ, ବାପା ଆଜି ଆସିଥାନ୍ତେ ପରା, ବଜାର ଆସିଛନ୍ତି?
ଥଣ୍ଡା ଧରିଛି ଯୋଉ ପରିବା ତୋଳିଛନ୍ତିନା ଥଣ୍ଡା ଧରିଛି ଆଉ ସେଇଥିପାଇଁ ଆଜି ଯାଇନାହାନ୍ତି, ଆଉ କଣ? ଆଉ କଣ ଦେଖିବା। ହୁଁ ଆଉ ଗଲେ ନଠୁଆରୁ ଔଷଧ ପତ୍ର କଣ ଆଣିବ।
ହୁଁ-ହୁଁ।
ଓହୋଃ, ଆଉ ହ୍ୟାଲୋ।
ହୁଁ।
ଆଉ ତମ ଶଶୁର କିଛି କରନ୍ତିନି?
ନା ସେ କିଛି କରନ୍ତିନି। ହୁଁ ଉଁ ଆଉ ମା ଅରିକା କଣ କରୁଛନ୍ତି ଜେଜେମା ଅରିକା ଜେଜେ?
ହଁ ସେ କାମ କରୁଛନ୍ତି ସବୁ
ଓହୋ
ହାଲୋ
ଆଉ ହୁଁ
ଆଉ ସେଇଆକୁ ସକାଳୁ ବି ଭଜା କ ହାଲୋ ଯୋଉ ଏ ଏଇ ସକାଳୁ ପରିବା ଯୋଉ ଆଣିଥିଲେ ସେଇଆକୁ ରାନ୍ଧିଲି, ଡାଲି କଲି ଆଉ ଜହ୍ନି ଆଳୁ ତାକୁ ସବୁ ଭାଜିିଲି। ଆଉ ତରକାରୀ ଆ ସବୁ କଲି। ଆଉ ଖାଇ ଏଇନି ଆ କି ଡେରି ନା ଖାଇନି ଏତେ ବେଳ ଆଁକେ
ହ
ପା ଖାଇ ହୁଁ
ହଁ କୁହ?
ଆଉ ଆଉ କେତେ ଅଛି।
ହଁ ଆଉ ସବୁ ଭଲ ନା?
ହଁ ହାଲୋ
କଉଠି ଅଛି ଦିମିତି।
ଓହୋ, ଆଉ ସଞ୍ଜୟ ଦେହ ଭଲ ଅଛି ନା?
ହୁଁ ସମସ୍ତଙ୍କ ଭଲ ଅଛି ସଞ୍ଜୟ ବି ଭଲ ଅଛି ଏମତି ଟିକେ ଥଣ୍ଡା ଫଣ୍ଡା ରହୁଛି।
ଆ ମୋ ସାନ ଆଜି ସ୍କୁଲ କୁ ଗଲାନି ବା ହେଇ ବସିଛି। ହଁ
ଡାକିଛି ମ ସେଆଉ କେକେଇକୁ ଚୁଇଆକୁ ସମସ୍ତଙ୍କୁ ଡାକିଛି ସବୁ ଆସିିକି ପହଞ୍ଚିଵେ ଏ ସେ ପକା ଲୁଇ।
ହଁ ଏଇ ମାନଙ୍କୁ ଟିକିଏ ହଁ କୁହ? ହ ହ ତମ ଭଉଣୀର ଜନ୍ମଦିନରେ ଆସିବ ନା? ସିଏ ତ ପୁରା ବ୍ୟସ୍ତ ହଉଛି ନା ସବୁବେଳେ
ଆ ହଁ
ଯେତେବେଳେ ଟିକେ କଥା ହଁ ଟିକେ କଥା ହେଲେ
ଆଜ୍ଞା।
ଆଜ୍ଞା। ହାଲୋ ହୁଁ ଉଁ ଫୋନ୍ ଫୋନ୍ ନଉଛ ସବୁଜାକ, ହାଲୋ ହାଲୋ
ହଁ କୁହ?
ଆଉ ହଁ ଶୁଭିଲା ହ୍ୟାଲୋ ଆଉ ସେଆକୁ ଆଜି ସେଇ ବି ଡେରି ହେଲା ଖାଇନି ସଖାଳୁ ସମତିକି ଖାଇଆକୁ ଦେଲି ହେଇଠୁ ଖାଇବାକୁ ଦେଇକି ବାସନ କୁସନ ମାଜିଲି ହା ଣ୍ଡି କୁଣ୍ଡେଇ ମଜା ଧୁଆ କରିକି ପାଣି ଆଇଁଲି ଆଉ ସେ ସେ ଶଇଲା ସବୁ ଆଉ କଣ କରିବୁ ଆଉ ଏବେ ଯାହା ହେଲି ମାନେ ଆଉ ହାଲୋ। ହଁ। ହଁ। ଆଉ କଣ କୁହ ମୁଁ ବସିଛି ନେଇଗଲା ପଟା! ଏଇ ଲିଜା ଦିଦି ଫଟୋ ଉଠଉଥିଲା ତ! ସେଇଥିପାଇଁ
ଉଁ ହୁଁ।
ଆଉ ଲିଜା ଦିଦି ତାର କଥା ହଉଥିଲା ରୋଜା ଦିଦି ସାଙ୍ଗରେ ଆଉ ମୁଁ ବି ସକାଳୁ ଏଇ ରୋଜା ଦିଦି ସାଙ୍ଗରେ କଥା ହଉଥିଲି।
ଓ ହୋ।
ଆଉ? ଆଉ କୁହ ଆଜି ବାପା ଭାରି ଥିଲେ ଯିବେ ବୋଲି ବର୍ଷା ତ ଢାଳୁଛି। ସେଇଥିପାଇଁ ଯାଇନାହାନ୍ତି।
ଭଲ ଆଉ ଆଉ କଣ
ଆଉ କଣ କଇବି?
ଆଉ ଖୁସି ହରିକା ଖୁସି ଖୁସି ଆଣ୍ଟି ସବୁ ତାଙ୍କ ରୁମରେ ନା!
ହୁଁ।
ଓହୋ।
ଆଉ ହେଇ ବା ଲେମ୍ବୁ ପାଣି କରି କହୁନଥିଲି ଲେମ୍ବୁ ପାଣି କରିକି ପିଉଛି ଏଇଠି ବାପା ଶୋଇଛନ୍ତି ସେ ଉଠିବେ ଉଠିକି ଯାଇଁକି ଗୋରୁ ପେଇବେ। ତାଙ୍କର ସେ ଆଗ ତ ଗୋରୁ।
ହଁ। ଉଠିବା ହୁଁ। ଆଉ ପିଜ ପିଜୁଳି ହଉଛି ନା ଗଛରେ ଆଉ?
ହ୍ୟାଲୋ।
ହଁ ମୁଁ କହିଲି ଆଉ ପିଜୁଳି ଫିଜୁଳି ଗଛରେ ହଉଚି ନା ନାଇଁ?
ପିଜୁଳି ହେଇଚି ଦେଖିବା କଇବି ତୋଳିକି ନେଇ